ସୁପ୍ରଭ, ସୁପ୍ରଭ, ସୁୁଭ, ଶଭାବପନ ଭାଇ ଶିକତ ବା
ଆଉ ଭଲରେ ଥାଉ, ଆଜି ଦିନଟା। କାହିଁକିନା ଆଜି ହଉଚି। ଆଜି ହଉଛି। ଯିଏ କିି ଆମର, ପୂର୍ବ ପୁରୁଷ ମାନଙ୍କର ଭଗବାନ ଙ୍କର ଦ ଶନି, ଶନି ବାରଙ୍କ, ତାଙ୍କ ବାର। ଯିଏକି, ଆଜି ତମର, ତମର ନହେଲେ, ମୋର କି, ଆଉ ଯିଏ ସମାଜରେ ଥିବା ଲୋକମାନଙ୍କର, ଭଲ ଦିନଟା ଆଜି କଟୁ। ଆମେ ସେଇ ପୂର୍ବ ପୁରୁଷ। ପୂର୍ବ ପୁରୁଷ, ଏଇ ମହାପୁରୁଷ। ଭଗବାନଙ୍କର ଆଜି। ଆମେ ସମସ୍ତେ ପ୍ରାର୍ଥନା କରିବା। ଯେ କି ଆମ ପାଇଁ, ଆମ ପୃଥିବୀ ଆମ, ଦେଶରେ ଥିବା ଯେକୌଣସି ଲୋକମାନଙ୍କର, ମଙ୍ଗଳ ହଉ। ଧନ୍ୟବାଦ।
ଆଜ୍ଞା। ଆଜ୍ଞା। ଆସିବେ। ସେଟା ତ। ଆପଣ ଯୋଉ କହିଲେ। ସେଇଟା ମୁଁ ଠିକ ରହୁଛି ବି। ତଥାପି ଆମେ ତ ଭଗବାନଙ୍କ ଭରସା ରହିକି। କିଛି ତ କରିବନି। ଆମକୁ ନିଶ୍ଚିତ, ନିଶ୍ଚିତ କିଛି ନାହିଁ। କିଛି କର୍ମ କରିବାକୁ ପଡିବ। ଆ ନ ଯଦି, ଆମେ ନକର୍ମ କରିବା। ଆମେ ଆଉ କିଛି ତ ଆସ ଭଗବାନଙ୍କ ଭରସା ରହିଲେ ହବନି ନା।
ହଁ। ସେଟାଟା ସତ୍ୟ। ଆମେ ଯଦି ସବୁବେଳେ, କର୍ମ ହିଁ ଭଗବାନ। ଯଦି ଭଗବାନ କେହି ନାହାନ୍ତି ସମାଜରେ। ଭଗବାନ ଗୋଟଏ ହଉଛି ମାନେ, ଗୋଟେ ମାନେ, ନିର୍ଜୀବ ବୁଝିପାରିଲ ନାଇଁ। ଗୋଟେ ଭଗବାନ ହଉଛ ନିଜିବ। ଯଦି ଆମେ ସଜୀବ ଥିଲେ। ଆମେ, ଆମେ ସମାଜରେ ଥାଆନ୍ତୁ। ଆମେ କେବେ ବି ନଥାନ୍ତୁ। କାହିଁକି ନା, ସେମାନେ ହଉଛନ୍ତି ଯିଏ କିି ଆମ ଭଳିଆ, ମନୁଷ୍ୟ ଥିଲେ। ସେମାନେ ବହୁତ ସାଧନା କରୁ ସାଧନା କରିବା ଦ୍ଵାରା, ସେମାନେ, ଯଏକି ଏଇ ପୃଥିବୀ ପୃଷ୍ଠରେ, ସେମାନେ ଗୋଟେ ବର ପାଇଛନ୍ତି। ସେମାନଙ୍କୁ ଆମେ ଯିଏ କିି, ସେ ଯୁଗର ଥିଲା, ସତ୍ୟ ଯୁଗ। ଆଉ ସତ୍ୟ ଯୁଗର ଧାରଣା କରିକି, ସେମାନେ ବରଦାନ ପାଇଥିବାରୁ ସେମାନଙ୍କୁ ଆମେ, ମନେ ପକାଉଛୁ। ଆଉ ସେମାନଙ୍କୁ ଆମେ ପ୍ରାର୍ଥନା କରୁଛୁ। ସବୁ ଯଦି ଆମେ ଭଗବାନ ଉପରେ ବିଶ୍ଵାସ ରଖିବା ଯିଏ କିିଏ ହେଇପାରିବ ନାହିଁ। ଆମେ କର୍ମ କରି ଚାଲିବା। ଯୋଉ ଦିନ ଆଜି ଯଏ ହଉଛି। କି କାଲି, ଯୋଉ ଦିନ ହେଲେ ବି ମୃତ୍ୟୁର ଥିବା ମିନିଟ୍ ପୂର୍ବରୁ ବି ଆମକୁ ସଫଳତା ମିଳିବ।
ତାର ଫଳ ମି ଆଜ୍ଞା, ଆଜ୍ଞା। ଆଜ୍ଞା ଭାଇ ଆଉ ଆପଣ ମାନେ ଯଦି ଆପଣଙ୍କୁ ମାନେ ଫ୍ରି ଟାଇମ ରେ ଆପଣ କଣ କରନ୍ତି। ଯେମିତିକି ତ ଅବଶ୍ୟ ଆମକୁ ବେଶୀ ତ ମତେ ଫ୍ରି ଟାଇମ୍ ତ କହିପାରିବିନି ଯେ ବେଶୀ ମିଳୁଥିବ ବୋଲି।
ନାଇଁ ମତେ ଟିକେ ମୁଁ ଟିକେ ଫି କେତେବେଳେ ତ ଆବଶ୍ୟକତା ସମୟ ମିଳିଲେ ମୁଁ ଟିକେ ଭଲ କିଛି ପିଲା କି ଭଲ ସମାଜରେ ଥିବା ବୋହୁତ ପୁରୁଣା ଲୋକ ବୁଢା ବୁ ଢି ମାନଙ୍କ ସହିତ କଥା କି ଜ୍ଞାନ ଆହରଣ କରିବା ଏଇଗୁଡା ଥିଲେ। ମୁଁ ସେଠି ମତେ ଭଲ ଲାଗେ କାହିଁକି ନା ମତେ ସମାଜରେ ଖରାପ ପିଲା ତ ଆମେ କାହାକୁ କହିବାନି ସେ ବି ଆମର ଗୋଟେ ମଣିଷ ଜାତି। କିନ୍ତୁ ସେମାନେ ଖରାପ ଦିଗକୁ ପଳେଇ ଯାଇଚନ୍ତି, କିନ୍ତୁ ଆମେ ତାଙ୍କୁ ଖରାପ ଭାବିବାନି ତାଙ୍କ ସାମ୍ନାରେ କହିବାନି। ଆମ ଅନ୍ତରେ ରଖିବା କିନ୍ତୁ ତାଙ୍କ ସହିତ ଆମେ ଚଳପ୍ରଚଳ ବି କରିବା କିନ୍ତୁ ଆମ ହିସାବରେ ଆମେ କରିବା କିନ୍ତୁ ସମ ସ୍ତେ ସିଏ କିନ୍ତୁ ଆମ ଭଳିଆ ମଣିଷ ଥିଲେ। ଆମ ସାଙ୍ଗରେ ପାଠ ପଢୁଥିଲେ କିନ୍ତୁ ସେ ଖରାପ ଦିଗକୁ ପଳେଇ ଯାଇଚନ୍ତି ସେମାନେ ଜାଣି ପାରୁନାହାନ୍ତି। ସେଥିପାଇଁ ଆମେ ତାଙ୍କୁ କେବେ ଖରାପ ଭାବିବନି ଯିଏ କି ଆମ ପାଇଁ ଖରାପ ନା କିନ୍ତୁ ଆମେ ତାଙ୍କ ସହିତ ମିଶିବା ବସିବା ଚଳ ପ୍ରଚଳ କରିବା।
ଆଚ୍ଛା, ଆଚ୍ଛା। ନାଇଁ ହଠାତ ମୁଁ ଆଜି ରାଜଧାନୀ ରହୁଅଛି ଆପଣ ଯୋଉ ସେଇଥି ପାଇଁ ଲୋକ ଆମକୁ ଏ ଏସମୟରେ ବୁଲିବା ବୟସ ମୁଁ ଟିକେ କିଛି ଜାଗା ଆଉ ନୂଆ ଜାଗା କିଛି ବୁଲିବାକୁ ଟ୍ରାଏ କରେ ନୂଆ ଜାଗା କିଛି ଗଲେ ଆଟଲି ଅଂ ଭଲ ଜାଗା ଯାଏ ସେମିତି କିଛି ଯାଗା ଅଛି ଟିକେ ଯାଇ
ସେଠି କାହିଁକି ନା ସେଠି ରାଜଧାନୀ ତମର ଯୋଉ ରାଜଧାନୀରେ ଥିବା ଯୋଉ ଯୋଉଠି ତମର ବାସଗୃହ ଅଛି କାହିଁନାି ସେଠି ଆମର ଛୋଟ ବଳ ସହିତ ଜଳ ଚଳ ପ୍ରଚଳିତ ନାହାନ୍ତି ଚଳିତ ନାହାନ୍ତି। କାହିଁକି ନା ଆମେ ସେଠି ଅନ୍ୟ ଘରଠାରୁ ଦୂରରେ ଅଛୁ ସେଥିପାଇଁ ସେ ତାଙ୍କ ସହିତ ଯେତେ କଥା ହବା ଯେତେ ଭଲ ପାଇବା ଟା ଆମକୁ ଭଲ ଲାଗିବନି କାହିଁକି ନା ଆମେ ଆମ ଗାଁ ମାଟିରେ ଆମେ ବଢିକି ଆସିଚୁ ପାଠ ସାଠ ପଢିଚୁ। ସେଥିପାଇଁ ଆମକୁ ସେଠି ଚଳେଇବା ବୋହୁତ କଷ୍ଟକର ହୋଇଥାଏ। ଏକୁଟିଆ ବା ଆମେ ନିରବଚ୍ଛିନ୍ନ ଭାବରେ ଆମେ ସେଠି କାର୍ଯ୍ୟରତ କାମ କର୍ମ କରୁ ଆଉ ଯେତେବେଳେ ଫାଙ୍କା ଥିଲେ ଆମକୁ ମାନେ ଶରୀର ପ୍ରତି ଆମର ଟିକେ ସୁସ୍ଥ କି ଭଲ ଖାଦ୍ୟ ଖାଇବା ଆଉ ଶରୀରକୁ ଟିକେ ମାନେ ରେଷ୍ଟ ଦେଇଥାଉ।
ନିଜକୁ ଟିକେ ଯତ୍ନ ଦବାକୁ ପଡିବ ଯାହା ହେଲେ।
ତୁମର କଥା ତୁମର ତୁମର କ କଥାବାର୍ତ୍ତା ଟା ଟିକେ ମତେ ଭଲ ଭାବରେ ଶୁଗାଯାଉନି କାରଣ
ନାଇଁ ନାଇଁ ଏଠିକି ଟିକେ ପବନ ଦଉଚି। ତ ସେଥିପାଇଁ ବୋଧେ ମତେ ଲାଗୁଚି କିଛି ଶୁଭାଯାଉନଥିବ ଟିକେ ପବନ ଟିକେ ଜୋରରେ ଦେଲା ବେଳକୁ।
ଯୋଗାଯୋଗ ଟିକେ ମାନେ ଠିକ ଭାବରେ ହେଇପାରୁନି ଏବେ ଠିକ ହେଲା?
ହଁ ଏବେ ଠିକହେଲା ନାଇଁ? ପବନ ଦଉଛି ତ ଟିକେ ସେଥିପାଇଁ ଟିକେ ଅସୁବିଧା ହଉଥଵ ପବନ
କାଲି ତ ରବିବାର ଅଛି କାଲି ତ କାଲି ତ ରବିବାର ଅଛି ଯେ, କି ସପ୍ତାହର ଶେଷ ଦିନ କାଲି ତମର କଣ? କରିବାର ଅଛି।
କ ଏ ତ ସ ଯେହତୁ ଏବେ ଦଶଟା ବେଳେ ଏଠି ରାଜଧାନୀ ଏରିଆରେ ବହୁତ ଖରା ରହୁ ଚି ତ କାଲି ସକାଳ ତ କୁଆଡେ ଯାଇପାରିବୁନୁ ଏଇ ସନ୍ଧ୍ୟା ବେଳକୁ ଗୋଟେ ସାଙ୍ଗକୁ କହି ଯିବୁ ଅ ସିଏ ଆସିବ ତା ସହିତ ଆମେ ଟିକେ କିଛି ରାଜଧାନିର କିଛି ଏରିଆ ଟିକେ ବୁଲାବୁଲି କରିବୁ। ଭାବୁଛୁ ସେଥିପାଇଁ ନହେଲେ କୌଣସି ଗୋଟେ ରାଜଧାନୀ ପାଖ ଏରିଆ ଯଦି କୋଉଠି କିଛି ଭଲ ଜା
ନାଇଁ ରାଜଧାନିରେ ତୁମେ ବୁଲ କିନ୍ତୁ ତମେ ଯୋଉଟା କହିଲ ଠିକ ବୁଲିବ କିନ୍ତୁ ଯେକୌଣସି ମାନେ ମୁଁ ଗୋଟେ ମୁଁ କହୁନି ଯେ ମୁଁ ଗୋଟେ ଇଏ। କିନ୍ତୁ ମୁଁ କହିବା କଥା ଯେକୌଣସି ଗୋଟେ ଜାଗାକୁ ଯାଅ କି ତମେ ଏକୁଟିଆ ଥିବ ଆଉ ଯୋଗାଯୋଗ ବହୁତ କମ ଥିବ କାରଣ ତମକୁ ସେଠି ଶାନ୍ତି ଲାଗିବାର ଥିବା ଦ ଯୋଉଠି ତମକୁ ଶାନ୍ତି ଲାଗିବ। ସେଠି ତମକୁ ସେ ଜାଗା ଟା ଜଙ୍ଗଲ ହଉ କି ଅଳିଆ ଆବର୍ଜନା ହଉ। କି ତୀର୍ଥ ସ୍ଥାନ ହଉ ଯେ କୌଣସି ଗୋଟେ କ୍ଷେତ୍ର ହଉ ତମକୁ ଯଦି ଶାନ୍ତି ଲାଗିଥିବ ସେଠି ମାନେ ତମେ ଭାବ ତ ଓଃ କି ବହୁତ ମାନେ ମାନେ ମ ଜୀବନରେ ଏଇଠି ଗୋଟେ ବହୁତ ମୂଲ୍ୟବାନ ସମୟ କାଟିଥିବାରୁ ଧନ୍ୟବାଦ।
ହଁ ବ ଅଛି ଏତେ ସେଥିପାଇଁ ତମୁଁ ଗୋଟେ ଜାଣକୁ ଅଛି ମୋର ତମ ଏଟ ରାଜଧାନୀ ମୋ କତିରେ କୌଣସି ଯାତାୟତ ପାଇଁ ଯାନବାହାନ ନାହିଁ ମୋ ପାଖରେ ସେ ସାଙ୍ଗଠି ଆସିଲେ ତା ପାଖରେ ଅଛି। ତାର ମୋର ସାଙ୍ଗ ହେଇ ଚୁ ବୋଲିୋ ଏବେ ବିଚାର କରିଛୁ ଆଜି ତାକୁ କହିଥିଲି ଯିବା ପାଇଁ। ଯାଇଥାନ୍ତୁ ଲିଙ୍ଗରାଜ ମନ୍ଦିର କୁ ଟିକେ ଯାଇଥାନ୍ତୁ କିନ୍ତୁ ତାର ସେ କାମ ସେ ଆସି ପାରିଲାନି। ସେଥିପାଇଁ ଆମେ ରବିବାରକୁ ରଖିଛୁ ଦେଖିବା କଣ ହଉଛି ରବିବାର କାଲିିକି। କାଲିକି ଯଦି କାଲି ତ ସନ୍ଧ୍ୟା ବେଳେ ନିଶ୍ଚିତ ଯିବୁ ଗୋଟେ ଏଠି କାମ ଯଦି ହବ। ଆମେ ଆ ରାଜଧାନୀର ଇସ୍କନ ଟେମ୍ପଲ ଯଦି ଯାଇ ଇସ୍କନ ମନ୍ଦିର ଯାଇକଥା ଭଲ। ବହୁତ ସାରା ଅଛି ଏଠି ରାଜଧାନୀ ବହୁ
ସବୁଠାରୁ ସବୁଠାରୁ ହଁ ଯେକୌଣସି କାଲି ବି ଗୋଟେ ଦିନ ସପ୍ତାହର ଶେଷ ବଷ ଦିନ ଯେ ତମେ ଯାଅ କିନ୍ତୁ ଶରୀରକୁ ଗୋ ଟିକେ ସୁସ୍ଥ ରଖିବା ପାଇଁ ଦଶରୁ ପନ୍ଦର ମିନିଟ କି ଅଧଘଣ୍ଟା ଆଖି ଏଠ ବୁଝିକି ଏକୁଟିଆ ସ୍ଥାନରେ ଧ୍ୟାନରେ ବସ। ଖାଲି କହିବ ମୁଁ କିଏ ବାସ୍ ମୁଁ କିଏ କୋ୍ସଚିନ କହିକି ବସିବ ଅଧଘଣ୍ଟା କି ପନ୍ଦର ମିନିଟ ତମର ଯେତିକି ମାନେ ମାନେ ଆବଶ୍ୟକତା ଆଖି ବୁଜିବ। ପଦ୍ମ ଆସନ କରିକି। ସେଠି ମୁଁ କିଏ ପଚାରିକି ବସିବ ଯେପର୍ଯ୍ୟନ୍ତ। ଆଖି ଖୋଲିବନି ତାପରେ ତମେ ଯେ କୌଣସି ଜାଗା। ପୂଜା ଅ ଦେଖିବ ତୁମକୁ ଭାବିବ ଗୋଟେ ମୁ ନୂଆ ଜୀବନ କି ନୂଆ ଜୀବନ ଅଧ୍ୟାୟ ସୃଷ୍ଟି କଲି।
ହଁ ତା ଭାଇ ସେଟା ତ ଆପଣ ଯୋଉ କହୁଚନ୍ତି ଠିକ୍ ତଥାପି ନା ଆମୋ ଶରୀର ସୁସ୍ଥ ରଖିବା ପାଇଁ ମୁଁ ତ ଅବଶ୍ୟ ବେଶୀ ଡେଲି ତଫରୁ କିଛି ଯାଉନି ଓ ତଥାପି ମୁଁ ପ୍ରାୟ କରୁଚି ସକାଳେ ହଉ କିମ୍ବା ଯଦି ସକାଳେ ମଧ୍ୟ ସମୟ ହେତା ସକାଳେ କିଛି ଏ ପ୍ରାଣାୟମ କିମ୍ବା ଯୋଗ କରିବା ପାଇଁ ଯଦି ସକାଳେ ସୁବିଧା ହେଉନାହିଁ ତେବେ ସନ୍ଧ୍ୟା ବେଳେ କରିବା ପାଇଁ ମୁଁ ତ ଚେଷ୍ଟା ଚଲେଇଛି। ହ
ସନ୍ଧ୍ୟା ପରେ ତ କରିବାଟା ମାନେ ସୂର୍ଯ୍ୟ ଅସ୍ତ ମାନେ ହେଇଯାଉଥିବେ ସେଇ ସମୟରେ କରିବାଟା ଠିକ୍।
ଆଜ୍ଞା ହଁ ତ।
କାରଣ ନା ଏଁ କାରଣ ନା ସେଇ ସମୟ ଟା ସେ ସମୟ ଟା କରିବାଟା କାହିଁକି ଠିକ୍ ଯେ କି ମାନେ ମାନେ ବହୁତ ସନ୍ଧ୍ୟା ହେଇ ନଥିବ କି କି? ମାନେ ମାନେ ଏତେ ଦିନ ବି ନ
ବେଶୀ ଅ ଦିନ ହେଇନଥିବ ବେଶୀ ରାତି ହେଇନଥିବ ବି।
ଆଜ୍ଞା ସେଇ ସମୟରେ ଯଦି ଧ୍ୟାନେରେଖି ଆମେ ବସିବା ଆମର କାର୍ଯ୍ୟଟା ବହୁତ ସଫଳ ହବ।
ତ ଠିକ୍। ରହୁଅଛି ତଥାପି ଯେହେତୁ ମୁଁ ଏବେ ଅ କହିବାକୁ ଗଲେ ଆମ ଘର ପରେବାରଟେ ଅଛି। ଛାଡିକି ରହୁଛି ଆ ତେବେ ଯେହେତୁ କେହି ତ ଯତ୍ନ ନବ ମୋ ପାଖରେ ନାହାନ୍ତି ସେଥିପାଇଁ ନିଜର ଯାହା ତାହେଲେ ମତେ ନିଜେ ଯତ୍ନ ନବାକୁ ପଡ଼ୁଚି। ସେଥିପାଇଁ କିଛି ବ୍ୟାୟାମ କିମ୍ବା ପ୍ରାଣାୟାମ ନ କରିବୁ ଯଦି ଅ ତ ମତେ ଯାହାହେଲେ ଦେହ ଦେହ ଅସୁସ୍ଥ ହେଲା ମାନେ ଅସୁବିଧା ଏଠି ବହୁତ ଅସୁବିଧାର ସମ୍ମୁଖୀନ ମତେ ହବାକୁ ପଡିବ। କାହିଁକିନା ଏଠି କେହି ଯତ୍ନ ନବାକୁ ହିଁ ନାହାଁନ୍ତି ମୋ ପାଖରେ।
ନାଇଁ ଏଇଟା ତ ସତ୍।
ହଁ ଯଦ୍ ହଁ।
ଏଟା ତ ସତ୍ୟ। କିନ୍ତୁ ଆମେ ସବୁବେଳେ ଏକାଟିଆ ରହିବା ଟା ଭଲ ନୁହଁ। ସମିତି ଦେଖିବା ଟା ଠିକ୍ ସମସ୍ତ ସହିତ ଟିକେ ସମୟ ଟା ଦବାଟା ବହୁତ ଭଲ। କାହିଁକି ନା? ଯଦି ତମେ ଏକୁଟିଆ ରହିଯିବ ମଣିଷ ସମାଜରେ କହିବେ ମଣିଷ ପିଲା ଟା ପୁରା ବଦଳି ଗଲା ସମାଜରେ। ଯିଏ କିି ତାର ଇଏ କିନ୍ତୁ ସମିତ ସହିତ ଭଲ ହଉ ଖରାପ ହଉ ଗୋଟେ ଜୀବ ହଉ କି ଜ ଛୋଟ ଜୀବ ହଉ କି ବଡ ଜୀବ ହଉ କି ଯେକୌଣସି ତାଙ୍କ ସହିତ ଟିକେ ଟିକେ ସମୟ ଦବାକୁ ପଡିବ। ସବୁ କିଛି ନା ଟିକେ ଟିକେ ରଖିବା।
ହଁ ସମସ୍ତଙ୍କୁ ଟିକେ ତ ସମୟ ଦବାକୁ ପଡିବ। ସେଟା ଆଉ କଁ କରିବା ଯାହାହେଲେ ଆମେ ଯେହେତୁ ଆଜିକାଲି ଆପଣ ତ ଜାଣିପାରୁଚନ୍ତି ଆଜିକାଲିଆ ସମୟ କଣ? କଣ ଅ ସେଥିପାଇଁ କଣ କରେ ବାଧ୍ୟ ବାଧକତାରେ ଆମକୁ ଇଚ୍ଛା ନଥିଲେ ବି କଣ କରିବାକୁ ପଡ଼ିବ ଘରୁ ଛାଡିକି ଦୂରରେ ଆସିିକି ରହିବାକୁ ପଡୁଛି।
ନାଇଁ ସେଟା ତ ଚ ମାନେ କରିବାକୁ ବଦିବ କାହିଁନା ଆମେ ଛୋଟ ଯେତେବେଳେ ଥିଲୁ ଆମେ ଏ ତେ ଛୋଟ ଥିଲୁ ଯେ କି ଆମର ବାଲ୍ୟ ଅବସ୍ଥା ଥିଲ୍ ମାନେ ଯେତେବେଳେ କୈଶର ଅବସ୍ଥା ଥିଲା ଯେ କି ସେ ଅବସ୍ଥାରେ ଆମକୁ ବାପା ମା ଆମକୁ ବହୁତ୍ କଷ୍ଟରେ କି ଆମେ ଏବେ ରୋଜଗାର କରିବା ଦ୍ଵାରା ଆମେ ଜାଣିଲୁ ଯେ କେତେ କଷ୍ଟ। କିନ୍ତୁ ସେତବଳେ ଆମକୁ କେତେ କଷ୍ଟରେ ଲାଳନ ପାଳନ କରିକି ବଡ କରି ସେମ୍ ସେମାନେ ଏବେ ବୟସୁ ବୟସ ବା ବୃଦ୍ଧ ଅବସ୍ଥାରେ ଅଛନ୍ତି। କିନ୍ତୁ ଆମେ ସିଏ ଚାହୁଁଥିବେ ମୋ ପୁଅ ଟା କିଛି ଏଁ ଭଲ ଖାଇଆ, କି ଭଲ ପିନ୍ଧିବା, କି ସେବା କରିବାଟା ଦଉ। ଯିଏ କି କହିବନି ଯେ ମାନେ ଏତେ ବହୁତ ପ୍ରଚୁର ପରିମାଣେ ଦଉ। ସେଟା କେବେ କହିବେନି।
ଆ, ହଁ ତ।
ସେଟା ବାପା ମା କେବେ ଚାହାନ୍ତିନି। କିନ୍ତୁ ବାପା ମାଙ୍କୁ ସବୁବେଳେ କହିବେ ତୁ ମୋ ପାଖ ଖୁରୁନି ଆମେ ତାଙ୍କ ପାଇଁ ଋଣୀ ହବାନି ଯେତେ ଆମକୁ କରିଥିବେ ଆମେ ଯେତେ ଅର୍ଥ କି ଯେତେ ମୁ ନୂଆ ଦିନିଷ ଦେଲେ ବି ଆମେ ତାଙ୍କ ପାଖରେ ଋଣୀ। କାରଣ ସିଏ ଆମକୁ ମାନେ ଛୋ ଟରୁୁ ବଡ କରିଛନି। ଏବେ ଆମେ ଛୋଟରୁୁ ବଡ ଅନ୍ୟ ଜଣଙ୍କୁ କରିବା କେତେ କଷ୍ଟଟା ଆମେ ଅନୁତାପ କରିବା। ଆଉ ସେଇଦିନ ମନେ ପକେଇବା ଯେ ଆମ ବାପା ମା ଆମ ଆମ କୁ କେତେ ମାନେ ଆମ ପାଇଁ କରିଚନ୍ତି।
ହଁ ଭାଇ ହଉ ଭାଇ ସମୟ ହେଇଗଲାଣି ଅ, ତ